ହ୍ୟାଲୋ।
ହଁ, କଣ କରୁଥିଲୁ?
ଏ ଟିକେ ବୁଲା, ବୁଲି କରୁଚି ଆଉ'। ତୁ?
ମୁଁ ବି ସେଇ, ଆଉ ଖାଇଛୁ?
ହଁ ଏଇ ସନ୍ଧ୍ୟାବେଳେ, ଖାଇଥିଲି ଉପମା। ତୁ?
ମୁଁ ଛତୁଆ।
ଓ, ହୋ। କୋଉ ଛତୁଆ? ଏଇ ଘରେ କରୁଛନା କିଣା ଛତୁଆ?
କସ୍ତୁରୀ।
ଓ, ହୋ କିଣାବାଲା ମ ମତେ ବି ସେଇଟା ଭଲ ଲାଗେ। ମୁଁ ହଷ୍ଟେଲ ଗଲା ବେଳକୁ, ସେଇଟା ନେଇକି ଯାଇଛି। ସବୁ ଛୁଆ ମତେ କହିବେ, ମାନେ ଛତୁଆ ଛତୁଆ ମତେ ଭଲ ଲାଗେ ବୋଲି, ସମସ୍ତେ ଜାଣି ଦେଇଥିଲେ। ଯେତେବେଳେ, ମାନେ କଣ ଇଚ୍ଛା ହବନି ମ ହଷ୍ଟେଲ ରେ, ଭଲ ଖାଇବା ଆସିନଥିବ, ଛତୁଆ। ଯାହା ଛତୁଆ ନହେଲେ, ଚକ ପାଏ ଏଇ ଦିଟା ମୁଁ ବେଶୀ ଖାଏ।
ନାଇଁ ମ, ମୁଁ ଛତୁଆ ଖାଉଥିଲି କି? ତୁ ବୋଧେ ତମ ଘରେ, ମତେ ଫାଷ୍ଟ୍ ଟାଇମ୍, ଖୋଏଇ ଥିଲୁ ମୁଁ ଖାଏନି। ମନେଥିବ ତର, ମାନେ ସେତ ବିନା ମାନେ ଏ, ଯୋଉ ଚିନି ଆମୂଲ ନଥିଲେ ଏଉଟା ଖାଇ ହେଇଯାଉଛି। ତଥାପି ମୁଁ ପକେଇଥିଲି, ବୋଧେ ଆମୂଲ ଟିକେ। କେନା ଗ ତୁ ପକେଇ ଦେଇଥିଲୁ ନା କଣ?
ତୁ ମତେ କହିଲୁ, ତୁ ମତେ କହିଲୁ ନା, ଆମୂଲ ତୁ ପକେଇ ଖାଉ ଭାବିଲି ବୋଧେ, ଏଇଟା ତୁ କହୁଛୁ ଆମୂଲ ପକେଇ ଖାଉ, ସେଥିି ପାଇଁ ମିଶେଇ, ଦେଇଥିଲି। ତୁ ଘର ଟା, ହଁ ତୁ ଅଲଗା ଟା ଖାଇଥିବୁ କି ନାଇଁ? ଟ୍ରିର, ଆଗରୁ ପଢିକି ଆସୁଛି ନା, ସବୁ ମାନେ ମିଠା ବି ପଡୁ ଚି। ଅମୁଲ ବି, ଆଉ ସବୁ ଜିନିଷ ପଡ଼ିକି ଏଥିରେ ଆସୁଛି।
ଆମର ତ ହଷ୍ଟେଲରେ, ଦେଇ ଦେଇ ମୁଁ ଖାଇଲି। ମୁ ସେଇ କେଉଁ-ଯଉ ଘର ତିଆରି ଯୋଉ ତ ସେଟାରେ ମୁଁ ଭାବେ, କି ମାନେ କିଣାଟା, ଖାଇଲେ ମୋଟା ହେଇଯିବି। ମୁଁ ତ ଗୋଟେ ଭୂତ। ଏଇଟା ଗୋଟେ ନ ନମୁନା ମୁଁ। ଆମ କଲେଜ ଯାକ ଜାଣିଛନ୍ତି। ମୁଁ ନମୁନା, ଏଇ ମୋଟା ବାପା ମାନେ କିଏ ଗୋଟେ ଯାଇଥିବ ଘରୁକୁ, ଯେତିକି ଝଡି ଯାଇଥିବ ମୁଁ କହିବି। ଯେତିକି ମୋଟା ଯାଇଥିବ କହିବି। ସେ ତୁ ଦୟାକରି କିଛି ନ ଡିସ୍କାଉଣ୍ଟିକ ଆକୁ
ତୋର ଆଗ ସେଇଟା ନ
ହଁ, ଏଇଟା ମୁଁ ମାନେ କେହି ଜାଣି ପାରିବେନି ସେ ମୋଟା ହେଇଛି ନା ପତଳା ହେଇଛି, କିନ୍ତୁ ମୁଁ ଜାଣିଦେବି ମାନେ ଭାବେ।
ସବୁବେଳେ, ନୋଟିସ୍ କରି, କରି, କରି, କରି ଅଭ୍ୟାସ ହେଇ ଗଲେଣି।
ଏ ସମସ୍ତେ କଥା ବୋଲି, ଯୋଉ ଫାଷ୍ଟ ଇୟର ସେକେଣ୍ଡ ଇୟର ଥାର୍ଡ଼ ୟର ଯିଏ ଆସିଲା ଆମ ହ ମୁଁ ବୋଲି, ସେ ମାନେ ଆଉ କିଏ ହେଇଥିଲେ, ସଦନ୍ତା, ମତେ ବୋଲି ବୋଧେ କେଇ କିଛି କୁହନ୍ତିନି।
ହଁ ଠିକ୍ କଥା କହିଲେ।
ନାଇଁ ସେମାନେ କିଛି କୁହନ୍ତି ମାନେ, କଣ କହିଲୁ ସମସ୍ତଙ୍କୁ ଆକ୍ଚୁଆଲି ଜାଣିଥିବୁ ମାନେ ଆସିକି ଆମେ ପଢିଲୁ କି ମା ମୁଁ ଯେତେବେଳ ପ୍ଲଷଥ୍ରୀ ପଢୁଥିଲି ସମସ୍ତଙ୍କୁ ଟିକେ ହାଇଟି ହେଲି ମାନେ ଇଏ ଫିଏ ସବୁ ଟିକେ ମୁଁ ଛୋଟିଆଟା ଟାଙ୍କ ଭିତରେ, ଗଳି ଯାଉଛି ଜାଣିଛ। କରି, ସେମାନେ ସବୁ ମାନେ କଣ ଜୁଲୋଜି ଅନର୍ସ ନେଲା ବେଳକୁ ମୁଁ ସବ୍ କମ୍ପ୍ୟୁଟର, ମାନେ ଅଲଗା ପୁରା। ସେ ସମସ୍ତେ ଅଲଗା, ମୁଁ ଅଲଗା ଭୂତ। ତ ଜାଣିଥିବ ମୁଁ ଅଲଗା ରହୁଥିଲୁ। ଆମେ ଦଶ ଜଣ, ଯୋଉ ସମସ୍ତେ ଜୁଲଜି, ମ୍ୟାଥ ଦି ଜଣ ଥିଲେ। ଜୁଲଜି ଆଉ ଯେତେକ ସା- ତ ମୁଁ ଏକା।
ଓହୋ, ଆମର କିନ୍ତୁ ଆମର କିନ୍ତୁ ପୁରା ମାନେ ଆମ ରୁମ୍ ପା-ଫାଷ୍ଟ, ଫାଷ୍ଟ ଇୟରରେ ଯେଉଁ ଅଲଗା ରୁମରେ ରହୁଥିଲୁ ତାର ସେକେଣ୍ଡ ଇୟର ରେ, ପୁଣି ରୁମ ଟା ଚେଞ୍ ହେଇଗଲା। ଆମର ହେଲା। ତ ଫାଷ୍ଟ ରୁମରେ ବି ସମସ୍ତେ ସେଇ ଜୁଲୋଜି, ଥି-ଜୁଲୋଜି କଣ ଯୋଉ ପ୍ଲସ ଟୁ କଥା କହୁଛି ହେଲା, ପ୍ଲସ୍ ଥ୍ରୀ ଛାଡା, ପ୍ଲସ୍ ଥ୍ରୀ ତ ମୁଁ ଘରେ ରହିକି କରିଛି ନା, ହଷ୍ଟେଲରେ ରହିନି। ତ ପ୍ଲସ ଟୁ କଥା କହୁଛି। ଫାଷ୍ଟ ଟା ସବୁ ଥିଲେ ବାୟୋ ସେକେନ ସେକେଣ୍ଡ ଇୟରରେ ଯୋଉ ରୁମ ଚେଞ୍ଜ ହେଲା ସେଇଟା ବି ବାୟୋ ଥିଲା ଖାଲି ଇ ଯୋଉ ଲାଙ୍ଗୁଏଜ ଟା ଯୋଉ ଉଁ ଅ ଥିବ ମାନେ କଣ ନବୁ ଓଡିଆ କି ହିନ୍ଦୀ, ସାଂସ୍କ୍ରିଟ, ଇଂ ଗ୍ଲିସ ସେଇଟା ଆମେ ସମସ୍ତେ ଉଁ ସେଇଟା ଟିକେ ଅଲଗା ଥିଲା। ବହୁତ ଜଣ ଓଡିଆ ନେଇଥିଲେ ଗୋ ଟେ ଛୁଆଟେ ନେଇଥିଲା ଆଁ ସାଂସ୍କ୍ରିଟ ନେଇଥିଲା ଆଉ ଗୋଟେ ପିଲାଟେ ନେଇଥିଲା ଇଂଲିଶ। ଆଉ ସବୁ ଏକାଠି ସବୁ କରିଦଉ ସେଇଥିପାଇଁ ଆଉ। ଗୋଟେ ଥିଲେ କଣ କହିଲୁ ପଢଆକୁ ଟିକେ ସୁବିଧା ମିଶିକି ପଢି ଦଉ କିଛି ଲାଗେନି।
ହୁଁ ଜାଣିଛି। ଆଉ ସେମାନଙ୍କଠୁ ତ ମୁଁ ପୁରା ଅଲଗା ଖାଲି ଯାହା ଯୋଉ କମ୍ପଲସରି ସବଜେକ୍ଟ ଏକା ରହେ। ଯେମତି ଏଥିକ୍ସିଟା ଥିଲା ଆମ ବେଳକୁ ପୁରା ଏକା ଥିଲା ସେଇଟା ଆମେ ସାଙ୍ଗ ହେଇକି ଯାଉ ସେତେରେ କିଏ ପଢେ ଖାଲି ତ ଜ ଏକ୍ଜାମ ପୂର୍ବ ଦିନ ଯାହା ପଢେ ସ ସେଇଟା ସେମିତି କୋସ ସ୍ଚିନ ପାଇଯାଆନ୍ତି ପଚିଶି ମାର୍କିଆ ଏକ୍ଜାମ ଟା ନା ହେଇଟା ସକାଳ ନଅଟାରୁ ଦଶଟା ନେ ହୁଏ ଆମେ ସବୁ ଆଠଟାରେ ବ କଣ ଘଣ୍ଟେ ଖଡେ ଆମେ ଖାଲି ଯାହା ଦେଖି ଯେତିକି ଯାଇଥିଲୁ ସଟ କୋଶ୍ଚେନ୍ ଲେଖିଦେଉ ପାଞ୍ଚ ମାର୍କ ଯୋଉ ପଡେ। ସେଇଟା ପାଇ ଯାଉ ଆମେ ପୁରା ସେଇ ପାଞ୍ଚ ମାର୍କଟା ପାଉ ସର୍ଟ କୋଶ୍ଚିନ ଆଣ୍ଡ ସର୍ଟ ନୋଟ ଆ ଯାହା ଦେ କୁ ମସିଆ ଫସିଆ ଲେଖି ଦେଇକି ପଳାଏ ଏ ଆ। ଏ ଏତେ ମନେ ରଖିଆ ମୁଡ୍ ରେ ମୁଁ ନଥାଏ।
ମୁଁ ଏଇରା ମସିଆ ଫସିଆ କିଛି ଏତେ ଲେଖେ ଖେନି ଆମର ମୁଁ ସର୍ଟ କୋଶ୍ଚିନ ଯାହା ଅ କଣ କହିଲୁ ତୁ ତ ଜାଣିଚୁ ମୁଁ ଦି ଆଡୁଆ କରୁଥିଲି ନା ମାନେ ପ୍ଲସ ଥ୍ରୀ ଟା ଆଡେ କରୁଚି ପୁଣି ଅଲଗା ବି କୋଚିଂ ଟାଇମରୁ ପଢୁଚି। ତ ଦି ଆଡ ପଢିଆକୁ ଟାଇମ ହୁଏନି ପ୍ଲସ ଥ୍ରୀ ଟା କେବଳ ସେ ଏକ୍ଜାମ ପୂର୍ବରୁ ମାନେ ଗୋ ଯୋଉ ଦିନ ଜାଣିବି ଏଇଟା ଏକ୍ଜାମ ଏତିକି ଦିନରେ ଅଛି ସେଇ ସପ୍ତାହ ପୂର୍ବରୁ ଯମା ପଢିବି। ଆ ଆଉ ଯୋଉ ପେପର ଯୋଉ ଦିନ ଥିବ ତା ପୂର୍ବ ଦିନ ସେଇ ପେପର ଟା ହା ସେଇ ବିଷୟରେ ପଢି ଥିବି ହେଲା ମୁଁ ଖାଲି ପଢ଼ି ଦିଏ ଖାଲି ଚାପ୍ଟର ଗୁଡା ପଢିବି ଯାହା ମନେ ପଡିଲା ଲେଖିବି। ମୁଁ ସବୁବେଳେ ସେୟା କରେ ମାନେ ପ୍ଲସ ଥ୍ରୀ ଟା ପ୍ଲସ ଥ୍ରୀ ସେମିଷ୍ଟର ଟା। ତାପରେ ସେଇଆ କରେ ଆଉ ଏଥିକ୍ସ ତ ମନରୁ ଆଉ। ଯାହା ମନକୁ ଆସିଲା ଯେତିକି ଜାଣିଛି ସେ ଇଆ ଲେଖି ଦିଏ।
ହଁ ଭଲ ଆଉ କଣ ଆଉ କେମତି ଲେଖିଆ କହିଲୁ ଯେମତି ଯାହାକୁ ଆମର ସେମତି କଣ ଏଥିକ୍ସ ଟା ଆମ ମନ ଇଚ୍ଛା ଲେ ଖୁ କିନ୍ତୁ ମାର୍କ ଭଲ ଦିଏ ସେ। ତାପରେ କିନ୍ତୁ ଭଲ ଭଲ ଦିଏନି ଭଲ ଦିଏ। ସେ ବୁଢୀ ସମେସ୍ତେ କଣ ଦବ କେଜାଣି ମତେ କିନ୍ତୁ ଦବ। ପୁରା ଓ ଯୋଉଟା ଆଉଟଷ୍ଟାଣ୍ଡିଂ ହେଲା ହ ସମ ସମ ଚିଲାତି ଆଲୋ ସୁମି କଣ ଲେଖିକି ଆଇଲୁ ତୁ। ହେଁ ଆଉ କି କ ତା ଆ ମୁଁ କଣ କଲେ କହିଲୁ ସେ ମ୍ୟାମ ଟିକେ ହାଣ୍ଡରାଇଟିଂ ଟା ଦେଖେ ହେଲା ବେଶୀ। ଯାହା ତା ତାକୁ ଯୋଉ ଆକ୍ଷ ଟା ସୁନ୍ଦର ଦେଖାଯିବ। ଗାରା ଗୋରି ହେଇ ନ ଥି ତୁ ଭୁଲ ରେ କିଛି ଭିତରେ ତୋର ଗାରା ଗରି ହେଇନି ନି ଟି ଆନି କ୍ଲିନ ସେ ତୁ ପାଇବୁ। ମାର୍କ ଆଉ ପୁଣି ସିଏ ଆମ ମ୍ୟାମ କମ୍ପୁଟର ମ୍ୟାମ ହେଲା। ତା ସହିତ ମୁଁ ପୁଣି ଭଲ ସିଏ ଟିକେ ସେଥିପାଇଁ ଦେଇ ଦିଏ ମ ତ ମତେ ଆଉ ସମସ୍ତଙ୍କୁ ଏ ଏ ପ୍ଲସ ବି ଖରାପ ନୁହଁ ହେଲା ସେ ସମସ୍ତଙ୍କୁ ବାଇଶି ଦେଲା ବେଳକୁ ମତେ ପ ଚିଶି ଦେଇ ଦିଏ ହୁଁ।
ହଁ ସେଇ ମାନେ କଣ କହିଲୁ ଏକେରେ ଇମ୍ପ୍ରେସନ ଭଲ ରହିଆ ଦରକାରେ। ତ ଇମ୍ପ୍ରେସନ ଭଲ ଥିବ। ତାପରେ ମାନେ ଟିକେ ଟିକେ ପଢି ଦେଇଥିବୁ ସେଇ ବିଷୟରେ ସେ ଭଲସେ ଲେଖିଲୁ ନିଟ ଆଣ୍ଡ କ୍ଲିନ କରିକି ଲେଖିବୁ ତାପରେ ମାନେ କଣ କହିଲୁ ଉଁ ପେପର ଜଣଙ୍କର ଦେଖିଲେ ଜଣା ବ କି ପିଲା ଟା ଭଲ ହେଇଛି କି ଖରାପ ହେଇଛି ତୁ ନ ପଢ ପଛେ ଜଣା ଖାଲି ପେପରରୁୁ ଦେଖିଦେଲେ ମାନେ କେମିତି କଣ ଲେଖିଛି କେମିତି କଣ ଗ୍ୟାପ ରଖିଛି ହାଣ୍ଡରାଇଟିଂ କେମିତି କଣ ରଖିଛି ଏଇ ଥିରେ ଦେଖିଲେ ବି ଗ ଗୋଟେ ଇମ୍ପ୍ରେସନ ରହିବ ଅଲଗା ଇମ୍ପ୍ରେସନ। ତ ଯାହା ହେଲେ ବି ତିନି ଚାରି ମାର୍କ ବି ଅଧିକ ବଢିଯିବ। ଆଉ କହିଲେ କଣ ହବ ସେମିତି ଜଣ ଜଣେ ଥାଆନ୍ତି ନା। ମାନେ ଥାଏ ଗୋଟେ ଟିଚର ମାନଙ୍କର ଇମ୍ପ୍ରେସନ୍। ହଁ
ହଁ ବା କିନ୍ତୁ ଆମର ଯୋଉ ମ୍ୟାମ୍ ତତେ କଉତିଲି ତାଙ୍କ ଭଉଣୀ ପଡୁଥିଲା ବୋଲି ଆ ମାନେ ମାର୍କ କାଟିଦିଏ ସମସ୍ତଙ୍କର ସେଇ ସିଏ ମୋର କାଟିଦିଏ ମାନେ ଇଏ ମାର୍କ। ଦିଟା ତା ହାତରେ ଦିଟା ସେ ପଢଉଥିଲା ସବଜେଟ୍ ଯୋଉଟା କି ମେନେ ମୋର କମ୍ପ୍ୟୁଟର ର ସେ ଦିଟା ପଢ଼ଉଥି ସେ ଦିଟା ପଢଉଥିଲା ତ ସେଇଟାରେ ସିଏ ଆମକୁ ଇଣ୍ଟରନାଲ୍ ମାର୍କ ରେ ପନ୍ଦରରୁ ପନ୍ଦର ରଖିବୁ କି ନ୍ତୁ ସିଏ ଆମର ଚଢେଇଥିବ ତେର ତା ଭଉଣ ପନ୍ଦର ଚଢିଥିବ ହେଲେ କଣ ହବ ନାଇଁ ଅଧିକ ମାର୍ଗ ମୋର ଆସେ ତା ଠୁ। ଏମିତି କରିବା କଥା ନୁହଁ କାହାକୁ।
ହଁ ନା ଏଇଟା ଭଲ ନୁହେଁ ତମୁ କଣ କଇଲ ଗୋଟେ ଏମିତି କରିବ ମାନେ ଜା ଜାଣି ଶୁଣି ଜଣଙ୍କର କମ୍ କରିବ ତ ତମେ କଣ କରିବ ତମ ହାତରେ ଯୋଉ ଦିଟା ପେପର ଅଛି ତମେ ସେତିକି କରିବ ଆଉ ସବୁ ତ କରିପାରିବନି ତ ସେଇଟୁ ଜଣା ପଡିଯିବ କାହା ଭାଲ୍ୟୁ ଟା କେତିକି।
ହୁଁ ସେ ଜି ଫି ରେ ମାନେ ଜି ରେ ଯଉ ମ୍ୟାଥ ଥିଲା ଫିଜିକ୍ସ ଥିଲା ଚାରିଟା ସବୁ ଥିରେ ମୋର ତାଠୁ ଅଧିକ ସିଏ ହେରା ଏଟା ମୂର୍ଖଟା ଅକ୍ଚୁଲୀ ମାମ୍ ତାକୁ ମ୍ୟାମ୍ ତା ଭଉଣୀ ବୋଲି ତାର ସବଜେଟ୍ ରେ ତାକୁ ପ୍ରାକ୍ଟିକାଲ ଅଧିକ ଇଣ୍ଟରନାଲ ଅଧିକ ସେଥିରେ କଣ ହବ ଆଉ ଯଉଛୁଆଙ୍କର ସବୁ ଆମ ମାନଙ୍କର ସବୁ କମେଇଲା। ଆମ ସବୁ ଏଥିରେ ବଢ଼ିଲା ନା ନାଇଁ ଆମର ନାଇନ ଆସିଲାକୁ ତା ସବୁ ଆସିବ ଏଇଟି ସବୁ ଏମିତି କରିବା କଥା ନୁଅ ଆକ୍ ଭଗବାନ ଅଛନ୍ତି ଗୋଟେ ଦେଖିବେ। ସେଇଆ ଯେ ଆମେ ଫୁଣି ଜଇଁଲୁନା ନାଇଁ ଆମର ମା ର୍କ ଆସିଲା ବେଳେ ଆମେ ଜାଣିଚୁ ଆମର ପନ୍ଦରରୁ ପନ୍ଦର ଲେଖା ହେଇଚି କିନ୍ତୁ ଚଢା ହେଇଚି ତେର। ବାର ମୋର ବାର ଲାଷ୍ଟ ସେମିଷ୍ଟାର୍ ଟାରେ ସେ ସମସ୍ତଙ୍କୁ ଦେଇଥିଲେ ଚାରି ପୋଜେ ଷାଠିଏ ରୁ ଷାଠିଏ ଚାଳିିଶ ହଉଚି ଥିଓରୀ ଥିଲା ହେଲା। ମାନେ ଲେଖିବା ଟା କମ୍ ଥିଲା ଅଧିକ ଥିଲା ପୋଜେକ୍ଟ ପେପର୍ ଟା ହେଲା ସେ ଷାଠିଏ ରୁ ସେ ଆମ ସବୁ ପିଲା କୁ ଆମେ ଏତେ ଲେଖିକି ଏତେ ରେକର୍ଡ ଦେଇକି ସେ ସମସ୍ତ ଙ୍କୁ ଦେଇଚି ପଚାଶ ତା ଭଉଣୀ ଦଉଚି ଅଣଷଠି ଦେ ଇଚି ମାନେ ଗୋଟେ ମାର୍କ କାଟିଚି ହେଲେ କଣ ହେଲା ଆମେ ସବୁ ଆମର ସମସ୍ତଙ୍କର ଅଧିକ ଆଇଚି ତାର କମେଇ ଦେଇଚି ଥିଓରି ରେ ତାର କମେ ତାର ଥିଓରି ରେ ଆଇଚି ଅଠେଇଶ ଆସିଲାକୁ ଆମକୁ ଦେଇଚି ଚାଳିଶି ଅଣଚାଳିଶ ସମସ୍ତେଙ୍କୁ। ଅଧିକ ବାଡି ଦେଇଚି ମାନେ ଦେଖ ଭଗବାନ ଗୋଟେ ଜିନିଷ ଅଛି ଏତେ ବି ହିନିମା କରିବା କଥା ନୁହଁ କାହାକୁ ତୁଇ ସେଥିରୁ କାଟିଲୁ ଆମକୁ ସେଇଥିରୁ ସେ ବଢେଇଲା ଏକା ହେଲାନି ମାର୍ଗ ସେ ତ ଲବେ ସବୁ ରଖିଲେନାନାଇଁ।
ହଁ ସେଇୟା ଏମିତି କଲେ କଣ ଏମିତି ଗୋଟେ ଗୋଟେ ଟି ଚର୍ ଯଦି ଥିବେ ବହୁତ ମାନେ ଇଏ ଲାଗିବ ମୋର ସେମିତି ଗୋଟେ ସାଙ୍ଗଟେ ଥିଲା ସେ କଉଥିଲା ମାନେ ତାର କଣ କଇଲୁ ମୋର ସାଙ୍ଗ ଟା ଯିଏ ତାର ଭଉଣୀ ଥିଲେ ଟିଚର ମାନେ ଏବେ ଅଛନ୍ତି ହେଲା ୟୁନିଭରସିଟି ରେ ତାଙ୍କର କିନ୍ତୁ ମାନେ ଭାବେ ତା ଭଉଣୀ ଅଛନ୍ତି ମାନେ ଅଲଗା ଟିଚର ମାନେ ଭାବିବାକ ଥା କି କଣ ମାନେ ଆମ ସହିତ ଜଣେ କାମ କରୁଚନ୍ତି ତାଙ୍କ ଭଉଣୀ ଗୋଟେ ପଢୁଚି ତାକୁ ଟିକେ କିଛି ଫେଭର କରିବା କି କଣ? ସେୟା ନକରିକି ସେ ଓଲଟା ତାକୁ ମାନେ ଦେ ଦେଖେଇ ସେଖେଇ ଇ କରିବା କି ତମ ଭଉଣୀ ଅଛନ୍ତି ବୋଲି ତମେ କଣ ଭାବୁଚ କି ଏଇଟା ହେଇଯିବ ସେଟା ହେଇଯିବ ସେଟା ହେଇଯିବ ତମେ ସିନା ହଁ ତମେ ସିନା କାଟେ ଏ ଯୋଉ ଅ ସେମିଷ୍ଟର ରେ ଇଏ କରିଦବ କିନ୍ତୁ କଲେଜର ଯୋଉ ଏଗଜାମ ହବ ମୁଁ ସବୁଥିରେ ତମ୍ ମାର୍କ କାଟିଦେବି ମାନେ ତା କଣ ଦେଖେଇକି ପୁରା କହିବେ ଏଇଟାଇପର।
ସେଟା କଣ ଗମେଟ୍ ନା ପ୍ରାଇଭେଟ୍?
ସ ପ୍ରାଇଭେଟ୍।
ଦେଖ ଆମର ବି ସେଟା ପ୍ରାଇଭେଟ ବୋଲି ଆମ ମାନେ ଆମର ଯୋଉ ଥିଲେ ଜି ମ୍ୟାମ୍ ମାନେ ପିଜିକ୍ସ ମ୍ୟାମ୍ ମାନେ ସେ ଫିଜିକ୍ସ ପଢଉଥିଲେ ନା ସେ କିଛି କୁହନ୍ତିନି କିନ୍ତୁ ସେ ଜାଣନ୍ତି ଏମିତି କା ନ ୟୁନିଟେଷ୍ଟ ରେ ସେ କରନ୍ତି ନା। ସେ ସିନା କୋଶ୍ଚିନ୍ ରା ୟୁନିଟେଷ୍ଟ ରେ ତା କୋଶ୍ ପେପର ରା ସେ ପାଇଯିବ ଅନର୍ଶ ପେପର। ମୁଁ ସେ ତ ପାଇବନି ଜି ପେପର ର ମ୍ୟାଥ ଆଉ ଫିଜିକ୍ସ ର ଆମର ସବୁ ଅଧିକ ରହିବ ଜାଣିଚୁ ତାର ସବୁ କମ୍ ଉଁ।
ସମସ୍ତେ ଅବିଅସଲି ଜାଣିବେ ଗୋଟେ ହଁ ଜାଣିପାରିବେ। ତାପରେ କଣ କଇଲୁ ସେଟା ସିଏ ଗୋ ଟେ କଲେ ଇଏ ଏ-ଏମାନେ କଣ କରନ୍ତି ଯେତିକ ମାନେ ସବୁ ଝିଅ ପିଲା ଟିଚର ଯେତିକି ଏ ତାପରେ ଇଏ ନର୍ସିଂ କରୁଥିଲା ନା ତ ମେନଲି ବେଶୀ ଟିକେ ଏ ଫିମେଲ ଟିଚର ବେଶୀ ଥାନ୍ତି ତାଙ୍କ କଲେଜରେ ହେଲା, ମେଲ ଟିଚର ଏତେ ନଥାନ୍ତି ମତେ ଲାଗୁଚି ଯେ ତିକି ମୁଁ ଶୁଣିଛି ସବୁ ଫିମେଲ ବୋଧେ। ତ ସେ ମାନେ ସବୁନ୍ତ ଏମିତି ହିଁ ତାକୁ କୁହନ୍ତି କଣ ସହିପାରନ୍ତିନି କି କଣ ମୁଁ ଜାଣ ନି ସେ ତା ଭୋଉଣୀକୁ ତମ ତମ ଦିଦି ଅ ଅଛନ୍ତି ବୋଲି ତମେ କଣ ଭାବୁଛ ସବୁ ତମର ଇଏ ହେଇଯିବ ଆଉ ଇଏ ସିଏ ବ ହୁତ୍ କଥା ଏମତି କୁହନ୍ତି, ତାପରେ ତାଙ୍କ ମାମା ଯାଇକି ପ୍ରିନ୍ସିପାଲଙ୍କୁୁ କହିକି ଆସିଲ ଆପ୍ଲିକେସନ ଦେଲେ ତାଙ୍କ ରୁମରେ ଯାଇକି ଅଫିସରେ ଯାଇକି କହିକି ଆସିଲେ କି ଏମିତି ତମ ଷ୍ଟାଫ୍ ମାନେ ମାନେ ଯୋଉ ବିହେଭ କରିଛନ୍ତି ଭଲ ନୁହେଁ ଇଏ ସିଏ, ତ କହିକି ଆସିଲେ ତାପରେ ଯା ହେଇଛି ଆଉ। ତାପରେ ମୁଁ ବି ତାକୁ କହିଲି ମୁଁ କହିଲି ସି କରି କରି କଣ ନିଜେ ଯୋଉ ପ୍ରାକ୍ଟିକାଲ ଟା କାଟିବେ ମାର୍କ। ମାର୍କ ତ ସବୁ ତ କାଟି ପାରିବେନି ନା ସପୋଜ ତିରିଶ ଅଛି ତିରିଶ ରୁ କାଟି କାଟି ଦିଇ ତିନି ମାର୍କ କାଟିବେ ହଁ କାଟନ୍ତୁ ତ ବ ଇଏଟା କରି ଥିଓରିଟା ଯଦି ଭଲ କରିବ ତ ହବ ନା। ଆଉ ଥିଓରିଟା ତ ଅନ୍ୟମାଙ୍କଠୁ ମାନେ ଇଏ ଟପ୍ ଷ୍ଟୁଡେଣ୍ଟ ମାନେ ଭଲ ଷ୍ଟୁଡେଣ୍ଟ ତ ମୁଁ ତାକୁ ସେଇଆ କୁହେ। କ ମୁଁ କହ କାଟି କାଟି ସେଇଟାରେ କାଟିବେ ଆଉବୁ ତ କାଟି ପାରିବେନି ନା ଯେ ଠିକ ଥିବ ସେ ସବୁବେଳେ ଠିକ। କିଛି ହେଇପାରିବନି ଯିଏ ଆକଚୁଆଲି ଠିକି ସେରା ଠିକି।
ହଉ।
ହଉ ହଉ ଯା ପଢାପଢି କର ଆଉ ରଖୁଛି ଆଁ।
ହଉ ହଁ।